ହ୍ୟାଲୋ।
ହ୍ୟାଲୋ।
କଣ କରୁଚୁ?
ରେ ବଇଚି, କଣ କରୁଛ କଣ କରୁଛ ଆଉ? ଓହୋ।
ହୁଁ ତୁ
ହୁଁ ମୁଁ ବି ବଇଛି ରେ।
କଣ କରୁଛ ବସିକି?
ଦିଆ ମାଜା ପିଉଥିଲି ସରିଲା ଏବେ।
ମାଜା।
ହଁ ଲୋ।
କଣ କଣ ଆଉ କଲୁ ସକାଳୁ ଆଜି କ?
କିଛି ନାହିଁ ଏମିତି ଏକା ବୋଇଲି ଟିକେ ଯାଇଥିଲୁ ଟିକେ ବାହାରେ ଆସିଲୁ ତା ପରେ କାମ ଦେଖିଲି ତାପରେ ଅଛି ଏବେ ଘରେ ହିଁ।
ଆଉ ରିଆ କଣ କରୁଛି?
ସିଏ ବସିଚି ଧିରେ ଆଉ।
ଓହୋ ଦିନରେ କଣ ଖାଇଥିଲୁ?
କଣ କହିଲୁ?
ଦିନରେ କଣ ଖାଇଥିଲୁ ମଧ୍ୟାହ୍ନ ଭୋଜନରେ?
ମଧ୍ୟାହ୍ନ ଭୋଜନରେ? କଣ ଖାଇଥିଲି ଭାତ, ଡାଲି, ଅଣ୍ଡା ଆମ୍ଲେଟ।
ଆଚ୍ଛା।
ହୁଁ।
ବଢ଼ିଆ।
ବହୁତ ଦିନ ପରେ ଅଣ୍ଡା ଆମଲେଟ ଖାଇଲି
କଣ ପାଇଁ ଖାଉନଥିଲୁ?
ଇଚ୍ଛା ଲାଗୁନଥିଲା।
ହୁଁ ହୁଁ।
ହୁଁ। ସେଇଟା ଆଉ କଣ କରିଲୁ ଦିନ ଯାଏ।
ମୁଁ କଣ ଉଠିଲି ସକାଳୁ ତ ଆଜି ଗାଧୋଇଲି ଆଜି ତିନି ଦିନ ମୋର।
ତାପରେ ଶୋଇ ବସି ଖାଇ ପିଇ ଗଲା।
ହୁଁ।
ପୁଣି ଟ୍ୟୁସନ ଗଲି ଆସିଲି ଏବେ ଅଛି ଆଉ।
ଓହୋ।
ହୁଁ ଆଉ। ରିୟାର ସେ କଥା କଣ ହେଲା ଯୋଉ ପଇସା କଥା ସେ ଆସିବ କହିଲେ ନା କଥା ହେଲା ନା ହେଇନି?
କୋଉ କଥା?
ଯୋଉ ତାର ସେମିଷ୍ଟାର ଏଇ ରିଆଡମିସନ?
ହଁ ହେଲା ହେଲା ଯାଇକି ବାନ୍ଧିକି ଆସିଲ। ଆଉ ଦେବାର ଥିଲା ନା ସେଇଟା ପେପର ଟା।
କୋଉଟା? ହଁ ପେପରଟା ଦେବାର ଥିଲା ଯେ ହଁ ନାଇଁ ସୁଭଦ୍ରା ମ୍ୟାଡାମ କଣ କହିଲେ?
ନାଇଁ ସେ କିଛି କହିଲେନି ବୋଲି ତ କହିଲା ସେ। କାଲି ହିଁ ଥିଲା କାଲି ହିଁ ଦେଇକି କୋଉ କଥା ନାଇଁ ମୁଁ ତାକୁ ତୁ ପଚାରେ ମୁଁ ଜାଣିନାହିଁ ଠିକସେ।
ହେ ଭଗବାନ ପଇସା ଯେ ଭୁଲସେ ବାନ୍ଧି ଦେଇଛି। ତେରଶ ଏକାଅଶି ହଁ ମାନେ ଓଡ଼ିଆର ମାଗେଣା ନା।
ହଁ।
ତ ବାନ୍ଧି ଦେଇଚି ସେ କହୁଥିଲା ସୁଭଦ୍ରା ମ୍ୟାଡାମଙ୍କୁ ପଚାରିବି।
ଓ ପଚାରିଥିବ ସିଏ ମତେ ତ କିଛି କହିନି ସେ ବିଷୟରେ।
ହଁ ହଁ ହଁ।
ମୁଁ ତ ଏବେ ଜାଣୁଚି ଯେ ସିଏ ବାନ୍ଧି ଦେଇଛନ୍ତି ବୋଲି। ମତେ ବି କହିନି ହଁ ହଁ ମୁଁ ତାକୁ ପଚାରିଦେ
ପଚାରିବି ସୁଭଦ୍ରା ମ୍ୟାଡାମଙ୍କୁ କହିବି ମୁଁ କହିଲି ଠିକ୍ ଅଛି କ
ହଁ ସେ ତ ଆଜି ଯାଇନି କାଲି ଯି
ମତେ ଆଉ ଜଣେ ବି କହିଲା ତ ହଁ କଥା ହେଲେ ସାମ୍ସରେ ମିଳିଯାଉଛି ବୋଲିକି।
ହୁଁ ହୁଁ। କାଲି ସେ ଆମ ସାଇରେ ଗୋଟେ ଦିଦିର ବାହାଘର।
କାହାର?
ସେ ରୁଚି ଦିଦିର ବାହାଘର।
ରୁଚି?
ନାଇଁ ତୁ ଜାଣିବୁନୁ ତାକୁ ଠିକସେ।
ଓହୋ।
ହୁଁ ନଳକୂଅଁ ସାଇଟ୍ ନଳକୂଅଁ ସାଇଟରେ ଗୁଡିଆ ଘର ପାଖରେ। ଏ ଗୁ-ଗୁଡ ହଁ ଆରେ ଗୁଡିଆ ଆସଚି ରେ। ହଁ ହଁ।
ହଁ ପୋଲିସ ର ଝିଅ ତ ଗୋରିଟା ହେଇକି ଯ ସ୍କୁଟି ଚଲାଏ ସବୁଆଡେ ଯାଏ ଆସେ ଆଉ।
ନାଇଁ
ତା ନାଁ କଣ ପ୍ରଜ୍ଞା ଥିଲା ବୋଧେ।
ତୁ କାହା କଥା କହୁଛୁ ରେ?
ନା କଣ ସେ ନଳକୂଅଁ ପାଖରେ କିଏ ଗୋଟେ ରହୁଥିଲା।
ନାଇଁ ଯୋଉ ବ୍ଲୁ ଗଲା କଥା ନାଇଁ ନାଇଁ। ସେ ନଳକୂଅଁ ପାଖରେ ଯୋଉ ବ୍ଲୁ କଲର ର ବଡ ବିଲ୍ଡିଂ ଟା।
ହଁ ହେଇଥିବ ମନେ ନାହିଁ।
ହଁ କାଲି ତାଙ୍କର ବାହାଘର ଉ ଏଇଟି ଆମ ଯୋଉ ପଛ ପଟେ ଯୋଉ ମଣ୍ଡପ ଅଛି ସେଥିରେ।
ଆଚ୍ଛା ଓ ତପସ୍ୟା କଲ୍ୟାଣ ମଣ୍ଡପ।
ହାଁ କି କଲ୍ୟାଣି ମଣ୍ଡପ?
ତପ ନା ଉପାସ୍ୟା ସରି ସ ଉପାସ୍ୟା ହାଁ ହାଁ। ହଁ ମୁଁ ଓଲଟା କହିଦଉଛି ତାର ମୋ ନାଁ ମନେ ହିଁ ରହୁନି କେତେବେଳେ ବି ମୁଁ ଭୁଲସେ ବୁଝି ପାରିମି
ଗୁଡିଆ ବି ପୁଣି ଆସିଛି ରିଆ ଦେଖିଥିଲା କାଲି କହୁଥିଲା ମତେ।
ହଁ।
ହୁଁ।
ଭୋଜି ଖାଇବା ପାଇଁ ଆସିଛି?
ନାଇଁ ତାଙ୍କ ଘର ପା ଘର ଡାକି ଥିବେ ତ ଆଇଥିବ।
ବାହା ହେଇ ଯାଇଛି ପରା?
ହଁ ହଁ।
ବାହା ହେଇ ଯାଇଛି ସେ। ଭଲ ଦେଖା ଯାଉଥିଲା ଶ ଏ ମୁଁ ଦେଖିନି। ନାଇଁ ନାଇଁ ଦେଖି ନାହିଁ ମୁଁ ତାକୁ। ରିୟା ଏକା ଯାହା ଦେଖିଥିଲା।
ହଁ।
ହୁଁ ସେଟା ଆଇଲା।
କହୁଥିଲା
ହଁ କହୁଥିଲା ସିଏ ଆସିଛି ମୁଁ କହିଲି ହଉ ଆଉ ମୁଁ ତ ଦେଖ ଖିଇନି ଯଦି କାଲି ଯଦି ମୁଁ ପୁଣି ମୋଟା ହେଇଛି ସେ ଏଭିତରେ ଫୁଲି ଯାଇଥିଲା ମଝିରେ।
ହଁ ହଁ ହେଲେ କାଲି ବାହାଘର?
ହୁଁ କାଲି ବି ଭୋଜି ଅଛି। ହ ସେଇ ଝିଅ ବ ଯୋଉ ଦିନ ବାହାଘର ସେଦିନ ଭୋଜି ନାହିଁ କି?
ହଁ ହଁ ଏଇଠି କରିବେ ସେ ଯିବ କୋଉଠି ଶାଶୁଘର?
ବରମପୁର।
ବରମପୁର ଯିବ।
ହୁଁ।
ବଢିଆ ବଢିଆ କରିଛି ନାଇଁ ଉପାସ୍ୟା ମଣ୍ଡପ ଟା?
ହଁ ହଁ ମୁଁ-ଉ-ଉ-ଉ ମୁଁ ଯେତେବେଳେ ଯାଇ ଥିଲି ସେତେବେଳେ ଏତେ କାମ ହେଇ ନଥିଲା ଏବେ ଏବେ ସବୁ ନୂଆ କାମ ହେଇଛି ନା। ମୁଁ ଆଉ ଯାଇନି ନୂଆ କାମ ହେଲା ପରେ।
ମୁଁ ତ ଯାଇନି ନା ଏ ଗୋଟେ ଥର ବି।
ହଁ କି ଆଉ ଯେତେଥର ବି ଆଉ କାହାର କାହାର ସବୁ ବାହାଘର ପଡୁଥିଲା ଯେତିକି ଭୋଜି ପଡିଲା ଆଉ ମୁଁ ତ ମୁଁ ନଥିଲି।
ହଁ।
ହୁଁ।
ଉ ହୁଁ ଖାଲି ଶୁଣିଛି ତାପରେ ଦେଖିଛି ବି ଭିଡିଓ ଯାକ। ଫୋଟା ଭିଡିଓ ଭଲ ହେଇଛି।
ଅଠର ତାରିଖରେ ଆମେ ଯାଇଥିଲୁ ନା ଗାଁକୁ ଯାହା ହଉ ଗୋଟେ ତ ଭୋଜି ଖାଇକି ଆଇଛି।
ଏବେ ଯାଇଥିଲ ଓ ହୋ ଯୋ କାଲି ଫୋ ଟୋ ଦେଇଥିଲୁ
ହଁ ହଁ।
ଓହୋ ସେଇଟା।
ଉଁ ଗାଁ ଯାଇଥିଲୁ ହଁ ସେବେର କାଲି ଦେଇଛି ମୁଁ।
ଫୁଲ ଜଙ୍ଗଲ ପାହାଡ କୋଉଠ ଏଇଟା ଇଏ ଉଠେଇଛି ଯାଇକି ମୁ କଥିଲି କାହାର ବୁଝିଥିଲା
ଏ ସେ ଗାଁ ର ଗୋଟେ ପିଲାଟାର
କଣ ହଉଥିଲା
ବାହାଘର ପରା ତାର ବାହାଘର ଥିଲା ବାରାତରେ ଗଲୁ ନାଇଁ ଖରାରେ କିଏ ରାତିରେ କିଏ ଜିବ ଏତେ ଦୂର ସେ ବଲସଗୁମ୍ପା ଟିକେ ଆଗକୁ କ ଗୋଟେ ଗାଁ ଭିତରୁ କ କଣ ଗୋଟ ଗା କହେ ମୋର ଆଉ ମନେ ନାହିଁ ସେପଟେ ବାହାଘର ହେଲା ମୁ ଖାଲି ଭୋଜି ଖାଇବାକୁ ଯାଇଥିଲୁ ସେଇଟା ବି ମୁଁ କିଛି ଖାଇଲିି ସେଠି ହଁ ସେଦିନ ତା ପୂର୍ବ ଦିନ ରାତିରେ ର ଟିକେ ଟିକେ ପେ ଟ ବଥାଉଥିଲା
ଭୋଜି ଖାଇକି ଆସିକି ତ ପେଟ
ନାଇଁ ରେ ଭୋଜି ଖାଇକି ନାଇଁ ତା ପୂର୍ବରୁ ସେ କଣଥିଲେ ଟିକେ ଟିକେ ବଥା ହଉଛି କୋଟେ ଦିନ ରାତି ରେ ତୁ କହିଲୁ ପାଣି ପିଇଦେ ବୋଲି ହଁ ସେଦିନଠୁ ବଥା ହଉଥିଲା ତାପରଠୁ ପଥର ହଉଛି ହଉ ଛି ହଉଛି ମୁଁ ସେଟା ଖାଇ ଖାଇଲିିନି ବି ଭଲ ଲାଗିଲାନି କେତେ କଣ କରିଥିଲେ
ହ ହୋ
ହୁଁ ନନଭେଜ ଆଇଟମ୍ ବେଶୀ କରିଦେଇଥିଲେ ନା
ହଁ ଜ
ହଁ ରେ ମାଛ କରୁଥିଲେ ଚିଙ୍ଗୁଡି ଚିକେନ ହେଇଥିଲା ମଟନ ହେଇଥିଲା ହଉ ଗୋଟେ କଣ ସେଠୀ ଗୋଟେ ବାରା କରିଥିଲେ ହଁ
ହୁଁ ଯ ମୋଟେ ତ ପ୍ରସିଦ୍ଧ ଆଉ
ଗାଁ ଯାକରେ ଯେ ତେଲ ଭାଶୁଥିଲା ଜାଣିଛୁ ନା ସେଇଠି ପୁରା ତେଲ କେମିତି ଭାସୁଥିଲା ଜାଣିଛୁ ନା ବାଲ୍ଟିରେ
ହୁଁ ସେ
ନାଇଁ କୁଆଡେ ମୁଁ କହିଲି ପରା ମୁଁ ସେ ଚିକେନ ଗୋଟେ ଦି ପିସ୍ ହିଁ ଖାଇଲି ଆଉ ଇଚ୍ଛା ଲାଗିଲା ନାହିଁ ମତେ
ଖାଉଛୁ କି ତୁ ବାରହା
ନାଇଁ ଲ ବାରା ମୁ ଖାଉନି ଲ ମୁ ଚି କେନ ଦୀ ପିସ୍ ଖାଇଲି ଚି ହୁଁ କହନା ବାରହା ମୁ ଖାଉନି ଲୋ
ହୁଁ କାଲି ଭୋଜି ଖାଇବୁ ତାହେଲେ ନା ନାଇଁ
ହଁ
କାଲି ଭୋଜି ଖାଇବୁ ନା ନାଇଁ
ହଁ ଖାଇଯିବି ଯେ ଅଳ୍ପ ଖାଇବି ଲ ଚିକେନ୍ ପୁଣି ବଧେ କରିବ। ସୀତା ସାହାଣୀ, ଆରେ କଣ ଜାଣିଛୁ କି ତାର ଷ୍ଟୋରି ଶୁଣେ ହେଲା।
କାର।
ସିଏ ଯିଏ ଝିଅ ଟା ବାହା ହବନେଇ।
ହଁ।
ସିଏ ଗୋଟେ ତା ସେଇ ପିଲା ଟା ପୁଣି ଆଉ ଥରେ ବାହା ହେଇଥିଲା ତାର କଣ ଛୁଆ ଅଛି।
ଭଗବାନ।
ଆଉ କଣ ଭ ଭଲ ପାଇକି ବାହା ହଉଚି ନା ମା କହିଲା ଘରେ ଏମିତି କହିଲା ପୁଣି। ତାକୁ ନ ବାହାହେଲେ ମୁଁ ମରିଯିବି।
ଭଗବାନ।
ରହ ସେ ଝିଅ ସୁନ୍ଦର ଟା ଲୋ, କେମତି ଏମିତି ହଉଚି କେଜାଣି।
ହଉ କାଲି ଫଟୋ ଛାଡିବୁ ଆଉ।
ହଁ ମୁଁ ଛାଡ଼ିବି, ଗୋଟେ କାର ଦେବେରେ ଯୋଉତୁକରେ।
ହଁ ତା ଛୁ ଛୁଆଟେ ଅଛି ଆଉରି ଇଏ ଯିବ ବଲେ ସେ କଣ ରହିପାରିବ କି ନାହିଁ। ଖାଲି ପଳଉଚି ସେ ମାମୁନି ଭଳିଆ ହବ।
ଇଲୋ ହଁ ଲୋ ତାଙ୍କ ଘର ଲୋକ ଆଉ କାହାକୁ ଦେଖୁନି ମୁଁ ଖାଲି ତା ଭାଇ କୁ ଏକା ଦେଖୁଚି।
ସିଏ ବି ସେ କେବେ ଗୋଟେ ଜେଲ ଯିବ ଦେଖୁଥା।
ହୁଁ ହୁଁ।
ଗଞ୍ଜେଇ ଟାଣବା କେସ ରେ। ପୋଲିସ ଖୋଜି ଥା ହଉଚି ନା ମଝିରେ ମଝିରେ।
କଣ ଖାଇଲୁ ଏବେ ସନ୍ଧ୍ୟାରେ?
ଏବେ ତ ଗୋଟେ ମାଜା ପିଇଥିଲି ରେ।
ଗୋଟେ?
ହଁ ରେ।
ରାତିରେ କଣ ଆଜି?
କିଏ ଜାଣି କଣ ଗୋଟେ କରିଥିବ ତ ମ ଭଲ ତ ଲାଗୁନିରେ କିଛି ଖାଇବାକୁ ସେ ପେଟ ଟିକେ ହେଲେ ବଥା ହଉଚି। ମୋ ଭଉଣୀ କୁ ଆଉ ମତେ ସେମ୍ ରହିଚି।
ଆଁ? ହ୍ୟାଲୋ।
ହ୍ୟାଲୋ।
କାଟିକି ଆଉଥରେ କରେ।
ହୁଁ।